ହ୍ୟାଲୋ ଏଇ ବସିଥିଲ।
ହୁଁ ହୁଁ।
ତମେ କଣ କରୁଛ?
ମୁଁ ଏ ଟିକେ ପିଠା ଖାଇକି ଆସିକି ବସିଲି ଆଉ କଣ କରିବା?
ଖାଇସାରିଲାଣି?
ପିଠା ଗୋଟେ କାହିକି ଆସିଲୁ। ମୁଁ ବା ଆସିଲି ଲେଟ ହେଲା। ତର ତର ରେ ମୁଁ ଟିକେ ଡ୍ରେସ ମେଞ୍ଚେଇ ପଡିଚି ସଫା କରିଥାନ୍ତି। ହଉ ଟାଇମ ହେଲାନି ଆଉ ଇଚ୍ଛା ହଉନି ତାକୁ ସଫା କରିବାକୁ କାଲି ସକାଳ କୁ ଦେଖିବା।
ମୋର ବି ଲୋ ରଜ ବୁଲାବୁଲି ଡ୍ରେସ ପୁରା ଗଦା ହେଇଛି।
ହଁ ମୋର ସେଇ ଡ୍ରେସ ବି ଅଛି ଏ ସଫା କରିବା ପାଇଁ ଆଉ ପୁଣି ଆଜି ଯୋଉଟା ପିନ୍ଧି ଯାଇଥିଲି ସିଏ ବି ଅଛି। ଆଉ ଏତେ ଲେଟ୍ ହେଲାଳୁ ଆଉ ଆସିକି ସଫାଫଫା କରିବାକୁ ଇଚ୍ଛା ହଉନି କଣ କରିବ ମୋର ଗାଡି ଷ୍ଟାର୍ଟ ହଉନଥିଲା ବାଗେଇକି ଆସିଲି।
ଓହୋ ସେଇଥିପାଇଁ ବୋତେ ଲେଟ୍ ହେଇଥିବ।
ହଁ ବାସ୍ ଗାଡି କଣ କି ସେଇ ଯୋଉ ବେଟେରୀ ଯୋଉ ଦେଖିବ ଷ୍ଟାର୍ଟ ହଉନଥିଲା ଗାଡି। କେତେ ଷ୍ଟାର୍ଟ କଲା ପରେ ଯାଇକ ହବ।
ହଁ ତମର ପ୍ରୋବ୍ଲେମ ହଉଥିଲା।
ହଁ ବା ସେ ବ୍ୟାଟେରୀ ଟା ଟିକେ ଡାଉନ ଥିଲା ଗୋଟେ ବ୍ୟାଟେରୀ ପକେଇଲି। ଆଉ ହଉଛି ଆଉଠି ଦେଖିବା ତରତରରେ ଟିକେ ଲଗେଇଦେଲା ବ୍ୟାଟେୀ ଟା ମୁଁ ପଳେଇ ଆସିଲି। ଚାଲି ଦେଇ ଦେଇ ଦେଇେଇବି ହଁ ନୂଆଟେ ପକେଇିଲିଆ। ଆଉ ହଉଛି ପୁରୁଣା ଟା ବି ମୁଁ ନେଇ ଆସିଲି ମୁଁ ଦେଲିନି।
ହଁ ଭଲ।
ଦଇ ଆସିଛି ଆଉ। କାଲି ଟିକେ ଦେଖ ତାକୁ ଦେମି ଟିକେ ଗାଟରେ ଯୋଉ ଟିକେ ଧଡ ଧଡ ହେଉଛି ଆଉ ଟେକେ ବ୍ରେକ୍ ଟିକେ ଟାଇଟ୍ କରିଦେବ।
ମୋ ମୋ ଗାଡି ବି ମୁଁ ବାଗେଇବା ପାଇଁ ଦେବି ମୁଁ ଆଉଛି ଆର ମାସରେ ଦେବି। ଗାଡି ବାଗେଇିବା ପାଇଁ ମୁଁ ଆଗ ଟା ପୁରା ମଡକା ଟା ପୁରା ଧର ଧଡ ଧର ଧଡ ହଉଛି ସେଟା ଚଲେଇ ହଉନି। ଯେବେଠୁ ପଡିଲେଣିି ସେଇଟା ତ ଭାଙ୍ଗି ଯାଇଛି।
ହଁ ଏଇ ଗାଡି ଟା ବ୍ୟାଟେରୀ ଡାଉନ ହ କି ଯୋଉ ତୁ ଗୋଟେ ମାରିବୁ ଷ୍ଟାର୍ଟ ଟା ସେ ହବନି ଦି ତିନି ଥର ପରେ ସେ ଯୋଉଟ ଆଇ ଦି ତିନିରେ କାଲି ଯୋଉ ଯାଇନଥିଲା ବୁଲିବା ପାଇଁ ସେଇଟା ଆମ ଭାଇ ନେଇ ଯାଇଥିଲା ବୋଲି ବେଶୀ ହେଲଣିି ଯେ ସିଏ ତାର ମେନ୍ ଷ୍ଟାଣ୍ଡ ମାରିକି ଯୋଉ ଠିକ ରେ ଷାଟାର୍ଟ କରିଦେ ଆମେ ଏ ଡେଲି କରିପାରିବୁ ନା। ଏଥର ତଥେ ବି ଆଜି ଝିଲ୍ଲି କରିଦେଲା ଏକାଟିଆ କରିଦେଲା ତାର। ସେ କରିଦେଲା। ମୋର ମୁଁ ନେଇ ଆସିଲି। ଆସିଲି ଦୋକାନ ଦଳା ଝବ ତାକୁ ଦେଲି ବେଟେରୀ ଟା ପକେଇଦେଲା।
ଉୁଁ ହ ମତେ ବି ମ ଯୋଉ କିିକ ମାରି ଆସନି ମାନେ ସେଲ୍ଫ ଛଡା ମୁଁ ମା ମାରି ପାରିବିନି ଗାଡ଼ିରେ।
କିିକ୍ ଟା ମାରିଦେବି ମେନ୍ ଷ୍ଟାଣ୍ଡ ଟା ଟିକେ ମାରିବା ମୋର ଇଏ କିିକ ଟା ନହେଲେ ମୁଁ ମାରିକି ଷ୍ଟାର୍ଟ କରିଦେବି। ମେନ୍ ଷ୍ଟାଣ୍ଡ ଟା ମାନେ ଗାଡି ଟାକେ ଏଟି ପ୍ରେସର ପକେଇକି ଟାଣିବାକୁ ପଡିବ ନା। ସମ୍ଭଳି ପରିବ ସେଇଥିଆ ଟିକେ ଅସେ
ଷ୍ଟାଣ୍ଡ ବି ମାରି ପାରୁନି ମୁଁ ଗାଡି କୁ ଏପଟ ସେପଟେ ଘୁଞ୍ଚେଇ ପାରୁନି।
ହ।
ଗୋଟେ ଗଳି ଜାଗାଟେ ଘୁଞ୍ଚେଇ ଦେଇିକିମିତି ନେଇଆସିବ ସେତିକି ମୋ ଦ୍ବାରା ହଉନି ମୁଁ ଘୁଞ୍ଚେଇ ପାରୁନି। ଏତେ ଟାଣି ଟାଣି ଟାଣି ପଦାରେ ବ
କୋଉ କୋଉଠି ଅଛୁ।
ପଦାରେ ଥିଲ ନେଟୱାର୍କ ପାଉନି କି?
ନବା ମଝିରେ ଯୋଉ
ଏଇ ବର୍ଷା ଉଠେଇଲାଣି ତ ସେଇଥିପାଇଁ ବୋଧେ।
ହଁ ସେ ବର୍ଷା ପାଇଁ ନେଟୱାର୍କ ପାଉନି। ଟିକେ ଆଉ ଟିକେ ଯଦି ଆଡକୁ ପାରୁଛ ପଳେଇା
ଏଇ ବିଜୁଳି ମାରଲା ଭଲିଆ ଟିକେ ଲାଇଟିଂ ହଉଚି। ଏଇ ବିଜୁଳି ମାରୁଛି ଟିକେ ଟିକେ।
ତୁ ଖାଇସାରିଲୁଣୁ?
ନା ମୁଁ ଆସିକି କିଛି ବି ଖାଇନି।
ହଉ।
ନହେଲେ ମୋ ବୋଉ ଦେହ ଟା ଭଲ ନାହିଁ ଭଲ ହଉନି।
କ ହେଇଛି?
ଏ ସେ ଯୋଉ ତାର ତଣ୍ଟି ପାଖରେ ନୁହଁ ନା କୁମଣି ଗୋଟେ ଗୋଟେ ଗୋଲ ହେଇକି ଗୁଲି ଟାଇପ ର ବାହାରିଛି।
କିଲୋ ଏ କଣ ମାନେ ଥଣ୍ଡା ପାଇଁ କି?
ମୁଁ ଏଟା ଜାଣ ମାନ ଏଇଟା ଭିତରକୁ ଜଣା ପଡୁଛି ଗୋଟେ ଗୁଲି ଟାଇପ ର ଏଟା ଥଣ୍ଡା ପାଇଁ କି କଣ ପାଇଁ ସେଟା ସେଇ କଥା ଭାବି ହଇିବା ଭଲ ହାଗନି ଟିକେ।
ଏଇ ଆଆଡୁ କହିଲ ଶୁଭୁନି ମତେ କଥା ଗୁଡା କିଛି।
ମୁଁ କହଲି ସେଇଟା ଥଣ୍ଡା ପାଇଁ କି କଣ ପାଇଁ ସେଇଟା।
ଏଇ ଯୋଉ ତଣ୍ଟି ଏଇ ଯୋଉ ତଣ୍ଟି ପାଖରେ ନା ବେକ ପାଖରେ ନା।
ନା ନା କାନ ପାଖକୁ।
କାଜି ଭଳିଆଇକି କହୁଛୁ।
ନା ନା ସେଟା ନୁହଁ ସେଟା ତ ତଣ୍ଟିରେ ବାହାରି ଏଇ ଯୋଉ କାନ। ସାଇଟ ଟା ନୁହେଁ ନା ଆମ ଗାଲଟା ତଳ ଟା।
ଆମର ହଁ। ହଁ ଏଇଟା ଯ ଥଣ୍ଡା ରୁହେ ବାହାରିଥିବ।
ମୁ ମୁଁ ସେ ଯୋଉ ମେଡିସିନ କଥା କହିଲି ମନେ ପକେଇବ ନବା ପାଇଁ।
ହଁ।
ସେଇ ମେଡିସିନ ତ ଆଣିକି ଆସିଛି।
ଏ ତୁ ଦେଖ ଶୁଣୁ ତା ଥଣ୍ଡା ତ ଅଛି।
ହଁ ଥଣ୍ଡା ଯୋଉ ମୁଣ୍ଡ ଫୁଣ୍ଡ ପୁରା ବିନ୍ଧୁଛି ତାର।
ହଁ ଆଉ ଯୋଉ ହଉଛି ସେ ଯୋଉଟା ବାହାରିଛି ସେଟା ବଥା ହେଇଯାଇଛି ନା।
ହଁ ବଥା ଲାଗୁଛି।
ସେଇଟା ଥଣ୍ଡାରୁ ର ହିଁ ବାହିଛି ଅଧିକ ଥଣ୍ଡା ହେଲେ ଏଇ କନମୂଳି ଏଇ ଗୋଟେ ଆମର ଏଇଠି ଗୁଳି ଭଳିଆ ନାହିଁ। ତ ଗୋଲ ଗ ଗୋଳିଆ ଏଇଟା ଥିବ ହାତମାନ ତୁ ବି ଥିବ। ସେଇଟା ସେ ଫୁଲି ଯାଇଛି ଥଣ୍ଡା ର ହେଲେ ଏଇଟା ସବୁ ଫୁଲିଯାଏ।
ମୋର କାଇଁ ମୁ ଜାଣି ପାରୁନି।
ଅତିରିକ୍ତ ଥଣ୍ଡା ହେଲେ ଏଇରା। ସବୁ ବାହାରି ଯାଏ ତ ମାନେ। ତୁ କଣ ବାହାରିବ ଯେ କାନ ଫାନ ଏତେ ଦରଜ ହେଇଯିବ ଥଣ୍ଡା ହେଲେ ତୁ କିଛି ହତାବତା ପାଇବୁନୁ। ମୋର ତ ଅନାନି ଥଣ୍ଡା ହେଲା ମାନେ ଏଇ କରନମୂଳ ଟା ଏତେ ଜରେ ବିନ୍ଧୁଛି। କିଛି ଗୋଟେ ଖାଇଲେ ପୁରା ଏମିତି ଟାଣିିକ ଧରିବା ତୁ ଖାଇ ପାରିବୁନୁକିଛି। ପରେ ଏଇଟା ସବୁବେଳେ ହୁଏ ଯେତେବେଳେ ଥଣ୍ଡା ହବ।
ସେଇଥିପାଇଁ ସେ ମନ ଦୁଃଖ କରିଛି ବୋଉ। ଭାବୁଛି ସେଇ ରୋଗ ପୁଣି ହେଲା କି କଣ ହେଲା କି।
ନା ନା ବି ସେ ବେଶୀ ଦେହଟାକୁ ଖରାପ କରିଥାଏ କିଛି ନବାଧ ତୁ ଟେ। ମେଡିକାଲ ନେଇ ଆସୁନୁ ଟିକିଏ।
ତକାର ଆମେ ଯୋଉ ମେଡିକାଲ ନବା ପାଇଁ କଣ କଲେ ଏଠି କୋଉଠି ତାର ହବ କଣ ଏଠି କୋଉ। କୋଉ ମେଡିକାଲ କୁ ନେଇ କଣ କହିବି। ଯାହା ଯିବ ସେ କଟକ ଯିବ ସେ କ୍ୟାନସର ହସ୍ପିଟାଲ କୁ ଗଲେ ସେ ଚେକଅପ୍ ହେଇକି ସେ କହିବେ। ସେ ନର୍ମାଲ।
ବ୍ରେଷ୍ଟ ରେ ହେଇଥିଲା ନା।
ହଁ। ହେଇଥିଲା ତ ଦେହ ଟା ଟୋଟାଲ ଭଲ ରହୁନି। ରେ କାମ।
କଉଠୁ ଭଲ। ମାନେ କଣ କାମ କରୁଛନ୍ତି ତାପରେ ପୁଣି ତାଙ୍କର କ୍ୟାନସର ଇଏ ରେ ମାନେ ତାଙ୍କର। ଯୋଉ ଭଲ ଜିବାଣୁୁରା ସେଇଟା ବି ସବୁ ମଜା ହେଇଛି କୁଆଡେ। ରହିବାକୁନି ମାନେ ଆମର କିଛି ନ ହେଇକି ବି ଦେହ କେତେ ଖରାପ ହେଇଯାଉଛି ଟିକେ କହନି। ଆମେ ଯାହା ବିହେଲେ ସୁସ୍ଥ ଅଛନ୍ତି ନା ତାଙ୍କ ଠାରୁ ତଥାପି ଆମ ଦେହ ଏତେ ଖରାପ ହେଇଯାଉଛି। ଟିକେ କଣ ହେଲା ବେଳେ ଆମେ ସମ୍ଭାଳି ପାରୁଛେ ନା ସେତ ଗୋଟେ କେତେ ବଡ ରୋଗରୁ ରକ୍ଷା ପାଇଛନ୍ତି।
ହେଲା ମାନେ ହରମୋନ ଶକ୍ତି ଯୋଉ କୁହନ୍ତି ନା ହ କଣ ସେଟା କୁହନ୍ତି।
ହଁ ହଁ ହଁ ହର୍ମୋନ୍ ଶକ୍ତି।
ହୁଁ।
ସେୟା ନାହିଁ ବଡିର ଷ୍ଟାମିନା ହଁ ନାହିଁ।
ହଁ ଭଲ। ଯିବାଣୁ, ସେ ଖରାପ ଯିବାଣୁ ସବୁ ଏକା ଥରେ ରୋଗ ପ୍ରତିରୋଧକ। ସେ ସବୁ ସରିଜଇଛି।
ହଁ ବା।
ଟିକେ କଣ ହେଲା ଵେଲୁକୁ ତାର ବାହାରୁଛି। ମାନେ ଟିକେ ପାଣି ହେଇଗଲା ବେଳକୁ ଥଣ୍ଡା ବାହାରୁଛି। ମାସକୁ ମାସ ତାର ଟାଇଫଏଡ ଜର ଯାହା ବି ହେଲେ ହଉଚି, ଗୋଟେ ନହେଲେ ପରିସା ଇନଫେକ୍ସନ ଏସବୁ ହଉଛି।
କଣ କଲେ?
ଦେହଟା ଜମା ଭଲ ନୁହେଁ। ସେଇଥିରେ କାମ ତାକୁ ବହୁତ କାମ କରିବାକୁ ପଡୁଛି ଆମେ
ତୁ କରୁନୁ କାଇଁ। ଏ ତୁ ହଉଛି କିଛି, ତୁ ଦେଖୁଛୁ ମା ଟା ଦେହ ଭଲ ନାହିଁ ତୁ ପୁଣି ଟିକେ ସେଇ ଅନୁସାରେ
ତଥାପି ମୁଁ ହଁ ସେ ରୋଷେଇବାସ ତ କରିପାରୁନି। ମୁଁ ଯେତେବେଳେ ଭାବୁଛି ଆଲାରାମ ଦେଇକି ପରୁ ସକାଳୁ ଉଠିକି ପାଣି ଫାଣି ପୁରା ସବୁ ରଖିଦେବି।
ହ କିଛିଟା କାମ କରିଦେ, ଏକାଟିଆ ତୁ ଝିଅ ଟା ଅଛୁ ତାହେଲେ କଣ ପାଇଁ। ମା ଏକାଟିଆ ନା ସବୁ କାମ କରୁଛନ୍ତି। ତୁ ତାଙ୍କୁ ରୋଷେଇ ଇଏଟା ଛାଡିଦେ। ନହେଲେ ନାଇଁ ତାଙ୍କୁ ଟିକେ ଜୋଗେଇଦବୁ ମସଲା ଫସଲା ସେ ଟିକେ ରୋଷେଇ କରିଦେବେ।
ମସଲା ଫସଲା ଟା ଆମର ସେଇ ପାଖରେ ସବୁ ଥୁଆ ହେଇଛି ମସଲା ନୁହଁ। ମୁଁ ହେଲା ନହେଲେ ପ ସକାଳୁ ଉଠିକି ପାଇପ ତ ପାଣି ଫାଣି ହେଲା ବେଳକୁ ଥଣ୍ଡା ଧରିଛି ନା ମୁଁ ସେଇ ସେ ସବୁ ପୁରା କରିଦେମି ସକାଳୁ ଉଠିକି।
ହଁ ବାକି କାମ ଗୁଡା ତୁ ପାରି ରୋସେଇ ଟା ଛାଡିକି ଆଉ ବାକି କାମ ତ ସବୁ ପାରିବୁ ନା।
ହଁ ନା ଘର ଘରେ ମାନେ ରାତିରୁ ମୁଁ ମୋ ବୋଉ କଣ କରେ ଚାରିଟା ରାତିରୁ ଉଠୁଛି। ମୁଁ ଏତେ ରାତିରେ ଉଠୁ ଠିକି କରିପାରିବିନି।
ଶୁଣୁ ତାଙ୍କ ଦେହ ଭଲ ନାହି ସେ ଏତେ ରାତିରେ କଣ ପାଇଁ ଉଠୁଛନ୍ତି। ଆଙ୍କ ବଡି କୁ ରେଷ୍ଟ ଦରକାର।
ହଁ ମନା କଲେ ସେ କଣ ଶୁଣ ଛି କି, ତାପରେ ଆମର କହିବି ଖାଇବା ହେଇନି ସକାଳୁ ଚା ମାହା ଅ ଦୁନିଆ ପାଣି ଗରମ।
ଘର ଲୋକ ଏଇଟା ବୁଝିବେନି
ଘର ଲୋକ କେହି ବୁଝୁନାହାନ୍ତି ବଲୋ। କାର କା ଟେନସନ ର ସମ୍
କୁ ନା କଣ।
ସେଇ ହେଲା କଥା। ସେଇ ପୁରା ଭାବି ଭାବିକା ତାକୁ ମୁଁ ଭାରି ଟେନସନ ଲାଗୁଛି। ଆ ମେନା ଆମର ବୁଝ୍
ସେ ବେଶୀ ଭାବି ଭାବି ହିଁ ଦେହ ଟା ଖରାପ ହେଇଯିବ। ତାପରେ ଦେଖେ ମୁଁ ତ ଆଗେ ନିଜେ ବଞ୍ଚିଲେ ସିନା ଜଣଙ୍କୁ କରିକି ଦେବି। ମୁଁ ତ ନିଜେ ମତେ ଇଆଡେ ରୋଗ ଫୋଗରେ ମୁଁ କାହାକୁ କରିକି ଦେମୀ ଟିକେ କହନି।
ସେଇ ହେଲା କଥା। ମୁଁ ବି ମନା କରୁଛି ମତେ ଖାଇବା ଫାଇବା ବେଶୀ କିଛି କରନା ବୋଲି। ଆମର ମୋର ଭାତ ଆଳୁ ସିଯା ହେଲେ ମୁ ଚଳେଇଦମୁ। ତ ସମସ୍ତେ ଖାଇବେନି।
ହେରା ତାଙ୍କୁ ମନା ସେ ଏ ମେନ୍ ରାତିରୁ ଏତେ ଉଠୁଛନ୍ତି କାହିଁକି। ସେଇ କାମଟା ବି ତ ଦିନରେ ହେଇପାରିବ ନା ନାଇଁ। ରାତିରୁ କାଇଁ ଉଠୁ ସେଇ ତ ଘର ଖରିକିିବେ ରୋଷେ
ଘର ଖରିକିବ ନୁହଁ। ଦଶଟା ସୁଧା ରୋଷେଇ ଫୋଷେଇ ସରିବା ଟାଇମ ହଉନି।
ହୁଁ ଦେହ ଟାକୁ ଦେଖିବା ନା ଆଗ ଆଉ। ହେଲା ଦଶଟା ନ ହଉ। ଏଗାରଟା ସାଢେ ଏଗାରଟା ହେଲେ
ମୁଁ ତ ସେଇଆ କହୁଛି ଏବେ ତ ମୁଁ ଗରମ ଭାତ ବି ନଉନି। ଦଶଟା ସୁଦ୍ଧା ଗରମ ଭାତ ହବା ବି କିଛି ଦରକାର ନାହିଁ ଏଗାରା ସାଢେ ଏଗାରଟା ବେଳେ ତା ଯେତ ଯେତେବେଳେ ହବ ବସିଥିବ ସେତେବେଳେ ହବ ସେ
ସେ ଚା ଟାରୁ ଉଠୁଛନ୍ତି ନହେଲେ ପାଞ୍ଚଟା ସାଢ଼େ ପାଞ୍ଚଟା ସାଢେ ପାଞ୍ଚଟା ର ଉଠୁଛନ୍ତି ଚାରାଟରେ କାଇଁ ଉଠୁଛନ୍ତି ସବୁଦିନ।
ଦେହ ଟାକୁ ତ ମାନେ ତାଙ୍କୁ ଜଣେ ଯେତେ ରେ ଦରକାର ସେତେବେଳେ ଭଲ।
ସେଇ ବା ସେତେବେଳେ ଉଠି ମାନେ ବେଶୀ ପାଣି ହବାକୁ ଡକ୍ଟର ବି ମନାେ କରଉଛି ସେତେବେଳେ ଟିକେ ସକାଳୁାରୁ ଗାଧୋଇ ବଲା ବେଳକୁ ଡେଲ୍ଲି ଗାଧୋଇଲା ବେଳକୁ ତାକୁ ଥଣ୍ଡା ଟା ଛାଡୁନି। ମୁଁ ଯାଉଛି ଭାବୁଛିି ଯୋଉ ଗୋଲମଚ ଗୋଲମଚ ସବୁଦ ଗୁଣ୍ଡ ଗୁୁରା ଆଣିକି ରଖମି। ଆଉ ଦେଇକି କହିବି କଞ୍ଚା ହଳଦୀ ଆଣିକି ଦବ। ଡକ୍ଟର କହିଛି କଞ୍ଚା ହଳଦୀ କି ଫୁ ପଟେଇକି ସେ ଯୋଉ ପାଣି ଟା ତାକୁ ଦେଲେ ସେଇ ପାଣି ଦାରା ପିଇବ ଟିକେ ମାନେ ରୋଗ ମାନେ ରୋଗ ପ୍ରତିରୋଧକ ଶକ୍ତି ଯ ବଢେଇବା ପାଇଁ।
ହୁଁ।
ଯୋଉ ଜୀବାଣୁ ଖରାପ ଜୀବାଣୁ ନଷ୍ଟ କରିବା ପାଇଁ ସେ ହଳଦୀ ପାଣି ପିଅନ୍ତିନି ନା।
ହୁଁ ହୁଁ ହୁଁ ହଳଦୀ ପାଣି ଟା ଭଲ ଯେ ସକାଳୁ ଯୋଉ ଗରମ ପାଣି ରେ ହଳଦି ପିଅନ୍ତି।
ଆମ ଘରେ ମେଞ୍ଚେ କଞ୍ଚା ହଳଦୀ ଥୁଆ ହେଇଥିଲା ଆମେ ପିଉଥିଲୁ ମଜା ସେଥିରେ ମୁଁ ଯେତେବେଳେ ଯାଇନଥିଲି ସୋରମ୍ପୁର
ହଉ ମୁଁ ତତେ ଫୋନ କରୁଛି।
ହଉ ହଉ।
ଲେଡୁ କାଟିଲୁ କଣ କଟୁନି।
ମୁଁ ବି କାଟିଲି ଦି ଥର କଣ କଟୁ
ହୁଁ ଏମିତି କେମିତି?
ହ୍ୟାଲୋ।
ହଁ କଣ କରଟୁନି?
ହ ଜାଣି ନି ମୋର ବି କଟୁନି।